ଆଜ୍ଞା ମୁଁ ଗୋଟେ ଜିନିଷ ଭାବୁଚି। ମୁଁ ଯୋଉ ଭିଡିଓ ଟି ଛାଡି ଅଛି ଦେଖିଚନ୍ତି ତ ଆପଣ ନିଶ୍ଚୟ ଦେଖିଥିବେ? କଣ ଆପଣ ଧୀରେ କଥା ହଉଚନ୍ତି?
ଆଜ୍ଞା କୁହନ୍ତୁ ମୁଁ କହୁଚି ପା ହ୍ୟାଲୋ।
ହଁ ତ ସେଇଥିରେ ଆପଣ ଦେଖୁଛନ୍ତି ଟି ଆମେ କେବଳ ଗୋଟିଏ ପରିବା ହିଁ କିଣୁଅଛୁ।
ଆଜ୍ଞା।
ତ ସେଇଟା ମୁଁ ବି କହୁଥିଲି ମୋ ଦୂର ବନ୍ଧୁଙ୍କୁ ଆମେ ହସୁଥିଲୁ।
ଆଚ୍ଛା ମାନେ କେତେବେଳେ ଏବେ ନା ପୂର୍ବରୁ
କଥା ହଉଥିଲେ ଯୋଉ ଆମେ ଯେତେବେଳେ ମୁଁ ମୁଁ ଦୂରବନ୍ଧୁଙ୍କୁ କହୁଥିଲି କି ଜାଣିଛ ମୁଁ ଗୋଟେ ଏବେ ବି ମୁଁ କହିଲି କି ଗୋଟେ ଭିଡିଓ ପୋଷ୍ଟ କରିଛି ସେଥିରେ ମୁଁ ଆମେ ସେ କେବଳ ଗୋଟେ ଗୋଟିହିଁ ପରିବା କିଣୁଛୁ ସେଇଟା କହିକି ଆମେ ହସୁଥିଲୁ।
ଓହୋ ତମେ ସମସ୍ତେ ବୋଧେ ଆଛା। ଆଛା ଅହଂ ହଁ ଆଜ୍ଞା ଆଜ୍ଞା ସତ କହଲେ ଆଜ୍ଞା ଆଜ୍ଞା ବୁଝିଲି। ଆପଣ ତାଙ୍କ ସହିତ ଏମିତି କଥା ହୁଅନ୍ତି?
ଆଜ୍ଞା।
ଆପଣ ତ କୁହନ୍ତି କି ଆପଣ କାହା ସହିତ ମିଶି ନାହାନ୍ତି ଆପଣ ଘନିଷ୍ଠ ବନ୍ଧୁ ଏମିତି କି ନାହାନ୍ତି।
ନା ଏବେ ମାନେ ଯୋଉ ମାନେ ଏମତି ନର୍ମାଲ ରେ ଆମେ ବହୁତ କମ କଥା ହଉ। ଏବେ ସେ ଦି ଦିନ ହେଲା କଲ କରୁଛି ମାନେ କିଛି ଦିନ ହେଲା କଲ୍ କରୁ ଛନ୍ତି ଆଉ ସେଇଟା ବି କେବଳ ଯୋଗାଯୋଗ ପାଇଁ ଆଉ ସେ କଥା ହେଇଥାନ୍ତେ। କିନ୍ତୁ ଯେହେତୁ ତାଙ୍କର କଲ୍ ଆସିଗଲା ଆଉ ଏପଟେ ମୋର ପାଉଁଜି ପିନ୍ଧିବା ସମୟ ବି ଆସିଛି ତାପରେ ମୁଁ କାଟିଦେଲି ନହଲେ ମୁ ଯଦି ଅପେକ୍ଷା କରିଥାନ୍ତି ସେ କଲ୍ ସାରିକି ଆସିଲା ପରେ ଆମେ ଆହୁରି କଥା ହେଇଥାନ୍ତୁ କଥୋପ କଥନ କରିଥାନ୍ତୁ।
ଆଚ୍ଛା ଆପଣ ପରେ ତାଙ୍କ ସହ କଥୋପ କଥନ କରିବେ। ସିଏ ଆପଣଙ୍କ ସହିତ କଥୋପ କଥନ କରଛନ୍ତି ଆଜ୍ଞା ସେ ମୋ ସହିତ କେବେ କଥୋପ କ କ କରୁ ନାହାନ୍ତି ତାଙ୍କୁ ସବୁବେଳେ ମୁଁ ମୋ ଆଡୁ ଯୋଗାଯୋଗ କରୁଛି ସିଏ ମତେ କେବେ ବି ତାଙ୍କ ଆଡୁ ଆମର ମିନିମମ୍ ପାଖା ପାଖି ମାନେ ମାସେ ହେଇଯିବ ହେଲା ହାଲୋ। ଶୁଣୁଛ ଟି ମାସେ ହେଇଯିବ ତା ଆଡୁ ଗୋଟେ କଲ୍ କେବେ ଆସିନଥିବ ମୁଁ କ ମୁଁ କ ମୁଁ କ କଲେ ସେ କଳ୍ ବ୍ୟାକ୍ କରିିବ।
ଆରେ ଶୁଣନ୍ତୁ ଯେତେବେଳେ ଯିଏ ଯାହା ନିଜ ଘରକୁ ଯାଆନ୍ତି ସେ ତେବେଳେ ଏଇଆ ହୁଏ ମୁଁ ଯେତେବେଳେ ଯାଇଥିଲି ମୋ ଘରକୁ ମାନେ ଏଇ ଯୋଉ ନା ଶୁଣନ୍ତୁ ଶୁଣନ୍ତୁ ଯେତେବେଳେ ମୁଁ ପୂର୍ବ ବର୍ଷ ଯାଇଥିଲି ମୋ ଘରକୁ ସେତେବେଳେ ମୁଁ ଯୋଉ ସପ୍ତାହେଟେ ରହିଲି ମୁଁ ନିଜ ଆଡୁ କଲ୍ କରେ ନାହିଁ। ମୁଁ କେବଳ ପଚାରିଦିଏ କଣ କଣ ହେଲା ମେସେଜ ରେ ନହେଲେ ମୁଁ କେବେ ବି ନିଜ ଆଡୁ କଲ୍ କରେନି ଯେତେବେ ବେଳେ ମୁଁ ଯେତିକି ଦିନ୍ ସେଠି ରହିଥିଲି ମୁଁ ଥରେ ବି ଗୋଟେ ବି ଯୋଗାଯୋଗ କାହାକୁ କରିନଥିଲି ମ ମତେ ସବୁ ଆସେ ମୁ ଖାଲି ଯଦି ଉଠି ନଥିବି କଲ୍ ବ୍ୟାକ୍ କରେ ନହେଲେ ଯେତେବେଳେ ତମେ ନିଜ ଘରକୁ ଯାଇଥାଏ କଣ ସେତେବେଳେ ତମେ ନିଜ ଧୁନେ ଥାଉ କାରଣ ଏଇଠି ଗଲେ ତମେ ଏପଟେ ଜିନିଷ ଦେଖ।
ଆରେ ମୁଁ ବୁଝିଲି ଆଜ୍ଞା ମୁଁ ବୁଝିଲି ମୁଁ ତମ କଥା ପୁରା ବୁଝିଲି। ମୁଁ କହୁଛି ସେ ମୋ ଛଡା ବାକି ପିଲାଙ୍କୁ କଲ୍ କରୁଛି। ସେ ଆମର ସେଉ ଚଷମା ସାଙ୍ଗ ପତୁଳି ସାଙ୍ଗ ତାଙ୍କ ସହିତ ତ କଫରେନ୍ସ ଗପୁଛନ୍ତି ତିନି ଜଣ ଯାକ। ତାପରେ ଆପଣଙ୍କୁ ଆପଣ କଣ ପାଉଁଜି କୁ। ପୁଣି ଆପଣ ତାଙ୍କୁ ତ ମୁଁ କୋଉ ପାପ କରିଛି।
ସେଇଟା ଆପଣ ତାଙ୍କୁ ପଚାରନ୍ତୁ ଥରେ।
ମୁଁ ପଚାରିବି ମୁଁ ମତେ ଦେଖିକି ମତେ ଖୂ ଖା ତ ମୁଁ ଖୁସି ଥିଲ ତାକୁ ଦେଖିକି କୁଣ୍ଡା କୁଣ୍ଡି କଲି। ଟିକେ ଉପରେ କୁଣ୍ଡେଇକି ତାକୁ ହଗ୍ କଲି କଲି ଖୁସିରେ କିନ୍ତୁ ମତେ ବହୁତ ସମୟରେ ଖରାପ ଲାଗେ ଏୟା କି ସେ କଣ ପାଇଁ ମୋତେ କଲ୍ କରେନି ଦେଖିଲା ପରେ ତ ସିଏ ପୁରା ଖୁସି ହେଇଗଲା ମତେ ଦେଖିକି କି କେତେ ଦିନ ପରେ ମୋ ସହ ଦେଖାହେଲା। ସେ ତ ମୋ ସହ କଲ କଣ ପାଇଁ କରିଥିଲା ମୁଁ ଜାଣିପାରୁନି। ସବୁବେଳେ ମୁଁ ଦେଖିଲିଣି ବହୁତ ଥର ହେଲା ଶୁନୁଚୁ ତ ତୁ ମୋ କଥା ମୁଁ ଦେଖିଲି ବହୁତ ଥର ସ ସରି ସରି ହଁ।
କ।
ତ ସେ ସବୁବେଳେ ତ ମାନେ ମୁଁ ଦେଖି ଦଉଚି ସମସ୍ତଙ୍କୁ ସେ ସେ ଯେତେବେଳେ କଲ୍ କରିବ ମୁଁ ପ୍ରଶାନ୍ତ ସାର୍ ଙ୍କୁ କଲ୍ କରେ। ସେ ସବୁବେଳେ ସେ ସବୁବେଳେ ସେ ସବୁବେଳେ ତାଙ୍କ ସହିତ ଥାଏ, ଏ ଯୋଉ ମୁଁ ସେଦିନ କହିଥିଲେ ଯେ ତାକୁ ସାରିକି ମତେ କଲ୍ କରିବୁ ସେ କଲ୍ କରିବୁ ସେ ପୂର୍ବରୁ ସେ ମତେ କୁହେକି ସାଙ୍ଗ ମୁଁ ସରି ମୋ ଟାଇମ ହେଇଗଲା ମୁଁ ଘରେ ଥିଲି ମୁଁ ବାହାରେ ଥିଲି, ମୁଁ କଲ୍ ବ୍ୟାକ କରିପାରିଲେନି କିନ୍ତୁ ଏବେ ସେମିତି ନାହିଁ କି ସେ ମତେ ସେମିତି କହୁନି। ତା ପରେ ମୁଁ ତାକୁ କହୁଛି ସାଙ୍ଗ ସରି ଭୁଲ ହେଲା ମୁଁ ତତେ କଲ କରିପାରିଲିନି। ଯେହେତୁ ମୁଁ ବେସ୍ତ ଥିଲି। ସେ ତ ତାର ମତେ ଗୋଟେ ହେଲେ ୱାର୍ଡ କହନି ମୁ ସତ କହୁଛି ହେ ମାସେ ହେଇଯିବ। ସେ ଯେବେଠୁ ଘରକୁ ଆଇଲାଣି। ସେ ନାଇଁ ସମସ୍ତଙ୍କ କଥା ହଉଛି ସମସ୍ତେ ଏନି ଥିଙ୍ଗ ଏଲ୍ସ।
ମୁଁ ସତ କଥା ହୁଏନି।
ତ ଏବେ ସେ କଥା ହେଲା ସେ କାଲି ସକାଳେ ମତେ କଲ କରିବନି। ଆଉ ଆମର ପାଉଞ୍ଜି ଆମର ସେ ଯୋଉ ମାନେ ଡେଙ୍କୁ ବାବା ଆମର ସେ ଦୁଇଟି ଅଛନ୍ତି ପତଳି ଏବଂ ଟିକେ ମୋ
ମତେ କାଲି ମେସେଜ କରିଥିଲା ଦେହ ବିଷୟରେ ତ ମୁଁ କହିଲି କି ମୁଁ କହିଦେଇଥିଲି ତାପରେ ଶୋଇପଡିଲି ତାପରେ ଯାଇକି ଆଜି ସନ୍ଧ୍ୟା ବେଳେ ରିପ୍ଲାଏ କଲି ମୁଁ ତାଙ୍କୁ।
ମୁଁ ବୁଝିଲି ବୁଝିଲି। କିନ୍ତୁ ମୁଁ ଜାଣିପାରେ ସେ ମୋତେ ମୁଁ ଆଗରୁ ଆରେ ଆଗରୁ ସେ କଣ ମାନେ ସେ ସେ ମାନେ କର କହିଲ। ମୁଁ ଯଦି ତାକୁ କଲ୍ କରିବି ହେଲା, ସେ ସାଙ୍ଗ ସରି ଭୁଲ୍ ମାନେ ଭୁଲ୍ ଭୁଲ ହେଇଗଲା ଆଉ। କଲ୍ ତୋ କଲ୍ ମୁଁ ଉଠେଇପାରିଲିନି ସରି। ହେଲା ସିଏ ଏବେ ମତେ ଯାଏ କିଛି ବି କହୁନି ନା କଲ୍ କରୁଛି ନା କଲ କଲେ କଲ ବ୍ୟାକ କରୁଛି କିଛିନାହିଁ ମୁଁ ଦେଖିଲି ସିଏ ତମର ଯୋଉ ଅଛନ୍ତି ଦି ଗୋଟେ ସାଙ୍ଗ ଆପଣ ବୁଝିପାରୁଥିବେ ଯୋଉ ମୋଟା ପତଳା ତାଙ୍କର ସହ ତିନି ଜଣ ମିଶିକି କଥା ହଉଛନ୍ତି। ଆପଣଙ୍କୁ ମୋ ଶବ୍ଦ ଶୁଭାଯାଉଛି?
ଆଜ୍ଞା ଶୁଭୁଛି କିନ୍ତୁ ଆପଣ ଛାଡ଼ନ୍ତୁ ସେ କଥାକୁ।
ମତେ ବହୁତ ଖରାପ ଲାଗେ କି ଏତେ ଘନିଷ୍ଠ ବନ୍ଧୁ ମତେ କେହି ମନେ ପକାନ୍ତିନି ହୁଏ ତ ମୁଁ ତ ସବୁବେଳେ ଦିନକୁ ଦୁଇଥର କି ତିନି ଦିନରେ ଦୁଇଥର ଯୋଗାଯୋଗ କରେ। ସେ କିନ୍ତୁ ମତେ କୁହନ୍ତିନି, ଏବେ ମୁଁ ଆପଣଙ୍କୁ ଗୋଟେ କଥା କହିବି ଆପଣ ସେଇଟା ଛାଡ଼ନ୍ତୁ। ନାଁ ମୁଁ ଏବେ କଥା କହିବି ଏବେ ମୋ ପିତାଙ୍କ ପାଖରେ ମୁଦ୍ରା ନାହିଁ ତ ମତେ ଏବେ ଖୁସି ଲାଗୁଛି ମୁଁ ଯେହେତୁ କିଛି ମୁଦ୍ରା ମାନେ କମଉଛି ମାନେ ପଇସା କମଉଛି ମୁଁ ଏ ବାପାଙ୍କୁ କହିପାରୁଛି ବାପା ମୁଁ ଏବେ ପଇସା ଦଉଛି ତମେ ମୋତେ ଦରମା ହେଲେ ଦବ। ସେ ଯୋଉ ଖୁସି ଟା ବି ମିଳିଲେ ନା ଯୋଉ ଏ ଯୋଉ ଖୁସି ଟା ଅଛି କାଲି ମୁଁ ବୋଉକୁ କହୁଥିଲି କି ବୋଉ ତୁ କୋଉ ଲୁଗା କିଣିବୁ କି? ତୁ କହୁନୁ ଆମେ ଯିବା ମା ଲୁଗା କିଣି ଦେବି। ନା ତୁ ଏମିତି କେତେ ପଇସା ପାଉଚୁ କି ତୁ ମତେ ଦବୁ? ମୁଁ କହିଲି ପଇସା ମ୍ୟାଟର କରେନା। ତୁ ମୁଁ ତୋ ପାଇଁ ଦିଖଣ୍ଡ ଲୁଗା କିଣୁଚି ସେତିକି ମ୍ୟାଟର କରେ, କି ମୁଁ ବୋଉ ପାଇଁ ଲୁଗା ଦେଇଚି। ଯୋଉ ପଇସା ହଉ ମୁଁ ଦେଇଚି। ସିଏ ତାର ବାପାଙ୍କୁ ବାପା ଅକ୍ଚୁଆଲି ବାପା ଚିକେନ ଖାଆନ୍ତିନି, ମାଛ ଖାଆନ୍ତି ହେଲା। ସିଏ କହୁଚନ୍ତି କାଲି ମାଛ୍ ମୁଁ ତାଙ୍କୁ କହିଲି ବାପା ଦେଖ ମୁଁ ବୁଝିଲି ତମ ପାଖେରେ ପଇସା ନାହିଁ ତମ ମତେ କହୁଚ, ମୁଁ କାଲି ଚିକେ କାଲି ଚିକେନ ମୁଁ ଆଣିବି। ମୁଁ ଦେବି ପଇସା ତମେ ମତେ ପରେ ଦେଇଦବ।
ଆଜ୍ଞା।
ଏତିକି କୁହ ତମ- ତମ - ତମ - ତମ ଯେତେବେଳେ ମାଛ ଖାଇବ, ମୁଁ ତମ ମୁଁ ତମକୁ ମାଛ ଖାଇବା ପାଇଁ ପଇସା ଦେଇପାରିବି। ତମେ ଯାହା କଇବ ମୁଁ ସବୁ ଦବାକୁ ପଇସା ରାଜି ଅଛି, ତମେ ବାସ ରାଜି ହେବା ଦରକାର। ମୁଁ ଏଇ ମୁଁ କୁ ମୁଁ ଏବେ ମୁଁ ଏବେ ସତ କହିବି -ମୁଁ ଘରେ ମୁଁ ଖୁସି, ଖୁସି ଟା ଆଣିୟାକୁ ଚାହେଁ।
ଯୋଉଟା ହେଲେ ସୁ, ମାନେ ଆ ଆ ଆପଣଙ୍କ ଶବ୍ଦ ଶୁଭା ଯାଉଚି।
ଅଭିଅସଲି, ଯଦି ନ ଶୁଭିଲା ମୁଁ କହିବି ନିଜ ଆଡୁ।
ଆପଣ ମଝିରେ ମଝିରେ କୁହନ୍ତୁ। ନହେଲେ ଆମର ଏ ଏକ ମାନେ ଏ ଆଜ୍ଞା ନହେଲେ ହେଟା ଏ ଏକ ତରଫା ହୋଇଯିବ।
ଆଜ୍ଞା।
ଏବେ ଏବେ ଏବେ ଏବେକୁ ଟେସ ନାହିଁ ୟାର। କି ବାପା ପାଖରେ ପଇସା ନାଇଁ ତ ମୁଁ ଭୋ ଭୋକୁଆହେଇ କି ଖାଇକି ବସିବି।
ତୁ ଗୋଟେ କଥା ଶୁଣନ୍ତୁ, ଆପଣ। ଆପଣ ଯୋଉଟା କରୁଚନ୍ତି, ମାନେ ସେଟା ଭଲ ହିଁ କରୁଚନ୍ତି କିନ୍ତୁ ଏବେ ନେକ୍ସଟ କେବେ ରାତିଟା ଆସିବ ସେଟା ଜଣା ନାହିଁ, ସେଟା ବହୁତ ଦିନ ପରେ ଆସିପାରେ ତେବେ ଆପଣ ଟିକେ ଦେଖିକି ସେଇଦିନ ଭିତ ରୁହନ୍ତୁ, କାରଣ ଆପଣ ଭାବୁଥିବେ ଏଇ କିଛି ଦିନରେ ଆସିବ, ତ ସାରିଦେବେ ଅନେଇକି ବସ
ଆଜ୍ଞା ନା ନା ନା ମୁଁ ଭାବିଚି ମୁଁ ସେ ସେ ସେ ଯୋଉେ ସେ ଯଉ ଇଅର୍ ବଟା ନୁହେଁ କି ଯଉ ତମକୁ ଦେଖେଇଥିଲି।
ହଁ
ଜୁଲାଇ ଚାରି ଭିତରେ ଆସିଲା ଜୁଲାଇ ଚାର ଫ୍ଲିପକାର୍ଟ ରେ ଗଟେ ଅଫର୍ ଅଛି ହେଲା।
ଆପଣଙ୍କୁ କଣ ଏବେ ସେଟା ନିହାତି ଆବଶ୍ୟକ।
ହଁ କାରଣ -ମୋ ଦିଦିର ମୋ ବି ଇଉଜ କରୁଚ ହେଲା ତ ଦିଦିର ଇଉଜ କଲାଏଳକୁ ତାର ତାର ସିଏ ଯେତେବଳେ ଖୋଲାଳକୁ ମୋ ତାକୁ
ଆରେ ମୁଁ ଜିନିଷ ଭୁଲି ଆପଣଙ୍କର ଦିଦିଙ୍କର ବା ଥିଲା ଏଇ ମାସରେ ବୋଧେ।
କଣ?
ଆରେ ନିର୍ବନ୍ଧ।
ନା ନା ଜୁଲାଇରେ ଅଛି ନା ଜୁଲାଇ ଉଣେଇଁଶ।
ହଁ ସେଇ ଜୁଲାଇ ଏଇ ବା ଆଉ କଣ ସରିଲା ଜୁନ୍।
ହଁ ତ କହୁନାହାନ୍ତି।
ଓହୋ ସେଆ ହିଁ ପଚାରୁଥିଲି।
ତ ମୁଁ କୋଉ ସାଙ୍ଗକୁ ଡାକିନି ହ ହବ ଘରେ ମତେ ଡାରେଟମନା
ସେଇଟା ମୁଁ ଭାବୁଚି କି -ସେଇଟା ଆପଣଙ୍କର ବହୁତ କମ ଦିନ ବ୍ୟବ ମଧ୍ୟରେ ଆପଣଙ୍କ ଜନ୍ମଦିନ ଆଉ ସେଇଟା ଅଛି ନା।
ଆଜ୍ଞା।
ଆପଣତ ବହୁତ ଖୁସିଥିବେ।
ଖୁସି କଣଁ ୟାର, ଖୁସିଇ ହୁଁ ଏବେ ଖୁସି ଅଛି ମୁଁ ଏ ପ ଦିନଠୁ ଖୁସି ଅଛି, ତ ସେ ଯାଁ ସେ ଖୁସି ଟା ମୋର ଜମନ ଶୁଣ ଗୋଟେ କଥା କହୁଚି -ହେଲ ଏବେ ଆମେ ବା ଭ କଲା ପରେରେ ଆମର ପାଞ୍ଚ ଜଟି ବ୍ୟବଧାନରେ ଆପଣ ପୂଜାର ମତେ ବାଧ ଲଭ କରିଦେବେ
ଆଜ୍ଞା ହଁ।
ଆପଣ ମତେ, ଆପଣ ଆପଣଙ୍କ କେଚୁଡି କାମ ସାରି ଦେଲେ ମୁଁ ଆଜି ରାତି ଭିତରେ, ମୋ ଭାତାଙ୍କ ସହ କଥା ହୋଇକି ମୁଁ ମ ପାଞ୍ଚଟି, ମୁଁ ପାଞ୍ଚଟି ସାରିଦେବି ହେଲା, ତା ସହ କଥା ହେଇକି, ମାନେ ମୋ ଭାଇ ସହିତ
ଛାଡ଼ନ୍ତୁ ଆପଣଙ୍କ ନା ଆପ କାଲ ରଜପାନ ଧରିକି ଆସ
ଆପଣଙ୍କୁ ରଜପାନ ଅଧିକ ଭଲ ଲାଗେ ବୋଧେ
ନା ନା ଆପଣଙ୍କୁ ଭଲ ଲାଗେ, ସେଥି ପାଇଁ ବନେଇବାକୁ ପଡିବ।
ଆଛା ଆଛା ଆପଣଙ୍କ ପିତାଶ୍ରୀ ଆସିନାହାନ୍ତି?
ନା।
ଆଛା ଆପଣ ଏହି ଯୋଗାଯୋଗ ପରେ ଆମେ ଆମ ଏଇ ଟ୍ୟୁସନ ସରିଲା ପରେ ଆମର ଗୋଟେ ଅଛି ଗୋଟେ ଆମର ଗୋଲାପୀ କଲର ଗୋଟେ ଜିନିଷ ଆପଣ ଦେବେ ଆପଣ ସେ । ମାନେ ଆପଣଙ୍କ ସହିତ ମାନେ ଆପଣ ସେ ସବୁବେଳେ ଦେଖନ୍ତି ଆପଣ ଯଉ ପୋଷ୍ଟ କରିଥିଲେ ଯଉଥିରେ
ଆଜ୍ଞା ଆଜ୍ଞା ସେଥିପାଇଁ ମୁଁ ବି ରହିବି ନାହିଁ କିଛି ସମୟପାଇଁ କାରଣ ମୁଁ ଭାବୁଚି ମୁଁ କଣ କରିବି ଜାଣିପାରୁନି କଣ କରିବି କହୁନ।
ତମର ସେଥିରେ ତମ ସାଥିରେ ମୁଁ କଥା ହେଇଥିଲି ପାଞ୍ଚ ମିନିଟ ପରେ ତମେ ମତେ ଆଉଥରେ କଲ କରିବ ମାନେ ଯୋଗାଯୋଗ କରିବ ଆମେ କାମ କରିବା।
ହଁ ଛାଡ଼ନ୍ତି ମତେ କୁହନ୍ତିନି। ସେ ଆପଣ ମତେ କହିଲେ କି ସେ ଭୂତ ଗଲା
ଆ ଗୋଟେ ମିନିଟ ଗୋଟେ ମିନିଟ ଆପଣ ଙ୍କ ଫୋନ୍ ଟା ଆପଣଙ୍କ ଆପଣଙ୍କର ସେ ଯୋଉ ଔଷଧ ସେବନ କଲେ?
ଔଷଧ ମୁଁ ଆଜି ଦିନସାରା ଖାଇନାହିଁ। ମୁଁ ଚାହିଁ ନାହିଁ ଖାଇବାକୁ।
ଆପଣ ଦୟାକରି ଏବେ ଖାଇଦିଅନ୍ତୁ।
ମୁଁ ଖାଇବିନି ଏମିତି।
ଆଜ୍ଞା ହଉ ଆପଣଙ୍କର ଏବେ ମୋର ଆକ୍ଟୁଆଲ୍ ଟ୍ୟୁସନ କରା ସରିଲାଣି ଆପଣ ସୋ ଇଚ୍ଛା ରେ
ହଉ ଠିକ ଅଛି ହଉ ଆଜ୍ଞା ଧନ୍ୟବାଦ।